ହଁ କୁହ ଭାଇ।
ଆଉ କଣ କରୁଥିଲ?
ମୁଁ ବସି ଫୋନ ଦେଖୁଛି ଆଉ।
ଓ ହୋ।
ଏଇ ମୁଁ ବସି ଖାଇକି ଆଇଲି ଏଇନା ବସିଥିଲି ଏଇଠି ଆମ ଛାତ ଉପରେ ଟିକେ। ମୁଁ କହିଲି ଭାଇକି ଟିକେ ନଗେଇଦବା ଆଉ ଭାଇ ସହିତ କଥା ହେଇଯିବା ଆଉ। ଆଉ ଆଜି କଣ ହେଇଛି କହିଲ, ମୁଁ ଆଜି ଟିକେ ଯାଇଥିଲି ଆମ କଲେଜକୁୁ
ହଁ।
ଆମର ହେଲା ସାର୍ଟିଫିକେଟ୍ ହରିକା ଦିଆ ହଉଛି କଲେଜରେ ତ ମୁଁ କଲେଜ ଯାଇଥିଲି, କିନ୍ତୁ କଲେଜ ଗଲା ବେଳକୁ ସେଉଠୁ ମୋର ମନେ ପଇଲା ଯେ ମୁଁ ଯେତେବେଳେ ସେଠିି ଥିଲି ଆମ ଘର ଲୋକମାନେ ମତେ ପିଜୁଳି ଦେଉଥିଲେ, ସେତେବେଳେ ସାର୍ ମ୍ୟାମ୍ ମୁଁ ପିଜୁଳି ଦେଉଥିଲି ସେତେବେ ଳେ ତ ମାନେ ସବୁ ସାର୍ ମାନେ ବହୁତ ପସନ୍ଦ କରୁଥିଲେ ଆମ ଘର ପିଜୁଳି ଗୁଡାକୁ, ତ ମୁଁ ଯେତୁ କଲେଜ ଯାଉଥିଲି ମୁଁ କହିଲି ନାଇ କିଛିଟା ପିଜୁଳି ନେଇକି ଯିବି, ମ୍ୟାମ ଆଉ ସାର୍ ମାନଙ୍କୁ ଦେବି ସେମାନେ ଖାଇବେ ଆଉ। ତ ଆମ ଘରୁ ତ ନେଇକି ଗଲି ସେଠୁ ମୁଁ ଯାଇ ସେଠି ପହଞ୍ଚିଲି ଶ ସାର୍ଙ୍କୁ ନମସ୍କାର କଲି ସେି ଆମକୁ ବହୁତ ରାତି ଅନିଦ୍ରା ହେଇ ଜଗିଛନ୍ତି ବୁଝିଲେ ତ ମୁଁ ତାଙ୍କୁ ଫାଷ୍ଟ ପ୍ରଣାମ କରିକି ଭିତରକୁ ଗଲି ଭିତରୁକୁ ଗଲାବେେଳେ ଆମ ପ୍ରିନ୍ସିପାଲ ସାର୍ ଯିଏ ସେ ବାହାରକୁ ଆସିଲେ ତ ତାଙ୍କୁ ନମସ୍କାର ହେଇଲି ତାଙ୍କ ସହିତ ମୁଁ ପାଞ୍ଚ ମିନିଟ୍ ଧରି କଥାବାର୍ତ୍ତା ହେଲି ମୁଁ କହିଲି ସାର୍ ରେ ଆଉ ସାର୍ଙ୍କ ସହିତ ଟିକେ ବହୁତ ଟିକେ କନଭରସେସନ ରହିଲେ ମୋର କଥା ହେଲି ବହୁତ ସମୟ ସହି ତାପରେ ଗଲି ଆମ ଅଫିସ ଗଲି ଅଫିସୁ ଯେତେବେଳେ ଗଲେ ସେଠୁ ଅଫିସ ର ସବୁ ଦସ୍ତକ କଲେପ୍ିକସନ ଗଟ ଲେଖିଲି ଲେଖିଲା ପରେ ସେ ମତେ ସତିଫିକେଟ ଦେଲେ ଦେଲା ପରେ ମ ଟିକେ ହିଲେ ମୁ କହିଲି ମ ହସୁ କ ତୁମେ ଆମ କହିଲେ ଆଉ କିଛି ତମେ ତ ଯାଉଛ ଦି ବର୍ଷ ହେଲା ପଡିଲ କିଛି ଖୁସିରେ ଆମକୁ ଦେଇକି କଣ ଯାଅ ଆଉ ଏଠା ମୁଁ ଟଙ୍କା ଦି ହଜାର ମୁ ଆମକୁ ଦେଲି ମ୍ୟାାମ ବି ବହୁତ ଖୁସି ହେଲେ ତାପରେ ମୁଁ ଯେତେବେଳେ ଆଇଲି ଆଉ ପ୍ରିନ୍ସିପାଲ ସାର୍ କହିଲ କହିଲେ ଆଉ ତମେ ଯାଉଛ ମୁଁ କହିଲି ଆଜ୍ଞା ସାର୍ ପଳେଇବି ଆଉ କହିଲେ ଆଉ ତମେ ଦି ବର୍ଷ ହେଲା ରହିଲା ଯେତେ ଯାହା ହେଲେ ବି ହଷ୍ଟେଲ କଥା କିଛି ମନ ପଡୁଥିବ ମୁଁ କହିଲି ହଁ ସାର୍ ମନ ତ ପଡୁଛି ବେଳେ ବେଳେ ଆଉ ତ ଆସିହବନି ଏଠିକି ଆଉ ସାର୍ କହିଲେ ଆଉ ନ ଆସି ହେଲେ ବି ତମେ ଆସ ବୁଲିଯିବ ମୋ ସାଙ୍ଗେ ଆସ ଚାରିଖର ହଷ୍ଟେଲ ବୁଲିବାଲି ପଳେଇବ ତମେ ତ ଆଉ ଆସିବନି କହୁଥିଲନ ଆଉ ସେଠୁ ସାର୍ ମତେ ନେଇକି ଗଲେ ଆଉ କ୍ୟାଣ୍ଟିନ ଖାଇବାକୁ ଦେଲେ ଖାଇକି ଟିକେ ଆମେ ସାରଙ୍କ ସହିତ ଏମତି ବୁଲାବୁଲି କଲେେଇ ଭିତରେ ତାପରେ ସାର୍ ବି ମୁଁ ଚେନ୍ ଫେନ୍ ହର ରଖିଥିଲି ଯେହେତୁ ଆମର ସେଠି ଆଲା ନଥିଲା କ ଆମେ ପଢଆକୁ ଯଛୁେ ପଆଛ ମାନେ ପରେ ଯାଇହା ତମେ ଖ ମାରିବ ଏବେ କିଛି ଦରକାର ନାହି ବୁଝିଲ ହ୍ୟାଲୋ। ତାପରେ ମୁଁ ସେଠୁ ସେ ତାେଲେ ସାର୍ଙ୍କ ପାଖରେ ସବୁ ଜିନିଷ ଆଇଲି ତାପରେ ମୁଁ ଆଇଲା ବେଳେ ଆଉ ଗୋଟେ ସାଙ୍ଗ କିଣେଇଥାଉ ଘରେ ଚାଲିଲି ଆଇଲା ବେଳେ ମୋ ଆକ୍ସିଡେଣ୍ଟ ବି ହେଇଯାଇଥାନ୍ତା ବୁଝିଲ
ହଁ।
ଆକ୍ସିଡେଣ୍ଟ ହେଇଯାଇଥା ନା ବହୁତ କଷ୍ଟରେ ଗାଡି ଟା କଣ୍ଟ୍ରୋଲ କରି ବାହାର କରିଥିଲି କାରଣ ଦେଖ ଟର୍ନିଂ ଗୋଟେ ଅଛି ତ ମାନେ ଆମେ ସେଠି ଯାଉଛୁ ତ ଗୋଟେ ଗାଡି ଟା ଯଦି ତ ଖରାପ ଥିଲା ଗୋଟେ ଟଟା ଆଛିଟା ତ ସେମାନେ ବୁଝିବା ଦରକାର ଯେ ଯେହେତୁ ଏଇଟା ଗୋଟେ ବଙ୍କାଣୀ ତ ଆମକୁ ଅଲଗା କର ବାଟେ ଦେଇକି ଯିବାର ଅଛି ବାହାରକୁ ଗଲେ ଛୁଆଗର ଦେଖ ଆମେ ଛୁଆ ଘର ଗାଡି ଚଲୁ ଆମେ କଣ ତାପରେ ବି ସାଇଡରେ ଡ୍ରେନ ଥିଲା। ସେ ନ ଜାଣିକି ଟନିଙ୍ଗରେ ହିଁ ଗାଡଟାକୁ ରଖିଦେଲେ।
ହଁ।
ଯେମିତି ରଖିଦେଲେ ମୁଁ ଆଉ କଣ୍ଟ୍ରୋଲ କରିପାଇଲିନି, ମୁଁ ସେଠୁ ନେଇ ଗାଡ଼ିଟାକୁ ଟାକୁ ପିଟିଦେଲି ଯେତେବେଳେ ମୁଁ ମୀର ରହରିଆ ଭାଙ୍ଗିଗଲା। ତ ଯେହେତୁ ସେମାନେ ବଡଲୋକ ଥିଲେ ଆମେ ତ ତାଙ୍କୁ କିଛି ଅଶ୍ଳୀଳତା ବ୍ୟବହାର କରିପାରିବୁନି ନା। ତ ମୁଁ ତାଙ୍କୁ ବୁଝେଇଲି ମୁଁ କହିଲି ଦେଖନ୍ତୁ ମଉସା। ଆଉ ଆପଣ ଗାଡି ଚଲଉଛନ୍ତି। ଏତେ ବର୍ଷ ହେଲାଣି ଗାଡି ଚଲେଇଲେଣି। ଆପଣ ନିଜେ ଭାବିବା ଦରକାର ଯେ ଏଟା ଗୋଟେ ବଙ୍କାଣୀ ରାସ୍ତା ଆପଣ କେମିତି ଗୋଟା ଟର୍ନିଂ ପାଖରେ ଆଣି ଗାଡିଟାକୁ ରଖୁଛନ୍ତି? ଯେ ସେକରୁ ଆସିବ ଏଠି କାଟିିକି କେମିତି ନବ? ସେଠୁ ସିଏ ନିଜ ଭୁଲ ବୁଝିଲେ ସେଠୁ କହିଲେ ଆଉ ଭୁଲ୍ ହେଇଯାଇଛି ଏମତି କହିଲେ। ତାପରେ ଗାଡିରେ ଯାହା ବି ଖର୍ଚ୍ଚ ହେଲା ସେ କଲେ ସବୁ ହଁ ଭଗବାନଙ୍କ ଦୟାରୁ ତ ଆମେ ଭଲରେ ରହିଲୁ ନହେଲେ ଆମେ ବି ନାଳି ରେ ହିଁ ପଡିଥାନ୍ତୁ ଡ୍ରେନ୍ ସାଇଡରେ ହିଁ ପଡିଥାନ୍ତୁ ନା ଭଗବାନଙ୍କ ଦୟା ରୁ ବହୁତ୍ ସୁରକ୍ଷିତ ରେ ଆମ ଘରେ ବି ପହଞ୍ଚିଗଲୁ। ସେ ସାଙ୍ଗ ଘରେ ଛଡିଲି ତାପରେ ଆକୁ ଆଉ ଗୋଟେ ସାଙ୍ଗ ତାଙ୍କ ଘରେ ଛଡିଲି। ତାପରେ ମୁଁ ଘରକୁ ଆସିଲି ଘରକୁ ଆସିଲା ବେଳକୁ ମର ଆଉ ଖାଇବାକୁ ବାଡି ଦେଲେ ଘରେ ଖାଇ ଖାଇଲି। ସେଠୁ ଭାତ ହେଇଥିଲା। ଭାତ ହେଇଥିଲା ଡାଲି ହେଇଥିଲା। ଆଉ ଛତୁ ଟିକେ ହେଇଥିଲା କୋବି ଚଡଚଡ଼ି ଟିକେ କେ ହେଇଥିଲା। ଠୁ ଖାଇପିଇକି ଆସି ବସି ଯୋଉ ଗଲି ତାପରେ ଟିକେ ଗାଧେଇଲି। ଗାଧେଇକି ଆସି ତାପରେ ଆମର ଗେମ୍ ଖେଲି ଟିକେ ଗେମ୍ ଖେଳି ଗଲି କ୍ରିକେଟ ଖେଳିବାକୁ। କ୍ରିକେଟ ଖେଳିବାକୁ ଗଲା ବେଳକୁ ତ ପରେ ମତେ ସାଙ୍ଗ ସାଙ୍ଗ ଓପନିଙ୍ଗ ବଲିଙ୍ଗ ଦେଇଦେଲେ। ଓପ୍ନିଙ୍ଗ ବୋଲିଁ ଦେଲେ, ଫାଷ୍ଟ ଓଭର୍ ଭଲ ପକେଇଲି ତାପରେ ସେକଣ୍ଡର ଓଭର ମୋ ଭାଇ ଜଣେ ଲା ଠୁ ଥାର୍ଡ ଓଭର୍ ମତେ ଯେତେବେଳେ ଦେଲେ ମୁଁ ଫୁଣି ପକେଇଲି। ତାପରେ ଥାର୍ଡ ଓଭର୍ ପୁଣି ସେକେଣ୍ଡ ଜଉ ଫୋର୍ଥ ଓଭର୍ ମୋ ଭାଇକୁ ଫୁଣି ଦେଇଥିଲେ। ତା ପୂର୍ବରୁ ମତେ କହିଲେ ପୁଣି ପକେଇଆକୁ। ଯେହେତୁ ଆମର ଦଶ ଓଭରିଆ ଖେଳ ହଉଥିଲା ଆମର ଜଣିଏ ତିନି ଓଭର ପକଉଥିଲା। ତ ସେଦିନ ମୋର ଟିକେ ଭଲ ବୋଲିଙ୍ଗ ଥିଲା ବୋଲି ମତେ କହିଲେ ତିନି ଓଭର ପକେଇବାକୁ ତ ମୁଁ ଯେତେବେଳେ ମୁଁ ବି ହଁ ମାରିଦେଇ ପଳେଇଲି ନା ବୋଲିଙ୍ଗ ତ ମୁଁ ଯେତେବେଳେ ତିନିଟା ହାଣ୍ଡେ ବଲ ପକେଇଛି ଚାରି ନମ୍ବର ବଲ ବେଳକୁ ମୋର ଆଉ ଦେହେରେ ବଳ ନଥାଏ। ହଁ ବହୁତ ୱିକ୍ ଲାଗିଲା ବୁଝିଲେ। ତ ଏମିତି ମତେ ବ ମାନେ ବୁଝା ହଉଛି ବଡିଟା ମୋର୍ ସବୁବେଳେ ୱିକ୍ କଣ ପାଇଁ ଲାଗୁଛି?
ବଡିଟା ୱିକ କଣ ପାଇଁ ଲାଗୁଛି? ତମେ ଦେଖ ଫାର୍ଷ୍ଟ ଖରାଦିନ ଏଇଟା, ହେଲା। ତାକୁ ପାଣି ହେରିକା ପିଅ ଓଆର୍ସ୍ ହେରିକା ପିଅ। ସେଟାକୁ ଯେତେ ପିଇବ ସେଟା ଭଲ। ଆଉ ତା ସହିତ ପୁ ମାନେ ଯେ ତ ଭଲ ଖାଇବ ମାନେ ସୁସ୍ଥ କରି ଦେହ ରହିବ ତମେ ଆଉ କୁଆଡେ ସେଇଟା ମୁଖ୍ୟ ଖରାଦିନେ କାରଣ ଖରାରେ ବେଶୀ ବାହାରୁକୁ ଯିଅନି ପଖାଳ ଟିକେ ଖାଅ। ଆଉ ମାନେ ଦହି ହେରୀକା ପିଅ। ଆଉ ଥଣ୍ଡାପାଣିଟା ଟିକେ ମାନେ କ ବେଶୀ ଥଣ୍ଡା ନୁହଁ ବେଶୀ ବହୁତ ଚିଲ ପାଣି ନୁହଁ ନର୍ମାଲ ଥଣ୍ଡା ପାଣି ପିଇବ। ଆଉ ତାପର ସହ
ଆଉ ଖାଦ୍ୟ ମାନଙ୍କର ବହୁତ ମାନେ ତେଲ ଜାତୀୟ ଖାଦ୍ୟ ଖାଇବନି, ଯେମିତି ବିରିୟାନୀ ଫାର୍ଷ୍ଟ ଜିନିଷ ସେ ଯେତେ ବଞ୍ଚିତ ରହିବ। ତା ସହିତ ମାନେ ବେଶୀ ଗଛ ପବନେ ବସିବାକୁ ଟ୍ରାଏ କରିବ, ମାନେ ଏସି ମେସିରେ ବସିବାକୁ ବହୁତ ଅତି ଆବଶ୍ୟକ ପଇଲେ ବସିବା, ନହେଲେ ଏସିି ରେ ବସିବା ଆବଶ୍ୟକ କିଛି ନାହିଁ। ଆଁ, ସନ୍ଧ୍ୟାବେଳେ କେତେବେଳେ ଯାଇକି ବସିବ ପବନ ଦଉଥି ହବ ଆଉ ଏମତି ମାନେ ବହୁତ ଜନଗହଳି ଜାଗାକୁ ଯିବ ନାହିଁ। ଆଉ ବେଶୀ ଗାଡି ମାନେ ଓଭର ସ୍ପିଡ କରିବନି। ମରେ ଇ ଟିକେ ଭଲ ଖରାଦିନ।
ହଁ
ହଁହିଲ ତାପରେ ତ ମୁଁ ଗାଁ ରେ ଏବେ ରହୁଛି, ଯେହେତୁ ମୁଁ ଏଇଗୁଡା କଥା ମୁଁ ଯାହା କହୁଛି, ସେଇୟା ଫଲୋ କରୁଛି। ନାଇଁ କି ମୁଁ ଖାଲି ତମକୁ କଥାରେ କହିଦଉଛି ଆଉ ଆଉ ରହିଲା କଣ? ଆଉ ଏବେ ତ କ୍ରିକେଟ ଖେଳିବାକୁ ହେକି ଆମେ ଯିବା ତମେ ବି ଯିବ ବୋଧେ ମତେ ଲାଗୁଛି ଚାରିଟା ପାଖାପାଖି, ତମେ କହୁଥିଲ ତ ମ୍ୟାଚ ହେରିକା ଅଛି। ଆଉ ରଇଲା କଣ? ତମେଲା କଣ?
ମୁଁ ଆଜି ଖାଇଥିଲି, ଆମର ହେଇଥିଲା ଭାତ ହେଇଥିଲା ଡାଲି ହେଇଥିଲା, ଆଉ ଛ ତୁ, ଆଜି ବାପା ଆଣିଥିଲେ ମାର୍କେଟ ରୁ ଛତୁ ଟିକେ ହେଇଥିଲା।
ହୁଁ
ହ ଆତ କା ଫିଶ ଫ୍ରାଇ ଥିଲା ମାଛ ବଜା ହେଇଥିଲା, ମାନେ ଏଟା ଇଂଲିଶ ସେ କହିଦେଲି ଆଉ, ମାଛଭଜା ହେଇଥିଲା ବୁଝିଲେ ଆଉ ତାପରେ ଆଜି ଟିକେ ବି ମୋର ଟିକେ ବୁଲିବାର ପ୍ରୋଗ୍ରାମ ଅଛି, ଗୋଟେ ସାଙ୍ଗର ବାହାଘର ଆଜି ଅଛି ଆ ସେ ବରଯାତ୍ରୀ ଡାକିଛି ନା? ଆଜି ମତେ ପଡିବ। ଟାଇ ସ୍ପେଣ୍ଡ କରିବାର ଅଛି ଆଡେ ଟେ ବୁଝିଲା। ସାଙ୍ଗ ଟା ଡାକିଛି ଯେହ ତୁ ଟିକେ ଯିବାକୁ ପଡିବ, ନହେଲେ ମୋର ତ ଆଦୌ ଇଚ୍ଛା ନାହିଁ, ବା କ ନ ଦେ କ ଗରମରେ ମତେ କୋଉଠି ଭୋଜି ଫୋଜି ଖାଇବା କି ନାଚିବା ବୁଝିପ ମତେ ଟିକେ ଜନଗହଳି ବି ମତେ ଟିକେ ବେଶୀ ପସନ୍ଦ ଲାଗେନା। ଖରାଦିନେ ତ ଏଇନା ଗରମ ହଉଛି, ଇଚ୍ଛା ତ ନାହିଁ ଯିବାକୁ ସେଠିକି ଏବଂ ଯେହେତୁ ସାଙ୍ଗଟା ଡାକିଛି, ମନା ବି କରି ହଉନି ନା ତାକୁ ବହୁତ କୁନ୍ଥା ବଦକରେ ମତେ ଯିବାକୁ ପଡୁଛି ସେଠି ତମ ଅନୁସାରେ ମୁଁ କଣ ଟା କରିବା ଠିକ, ଯିବାଟା ଠିକ ନା ଯିବାଟା ଠିକ ନୁହଁ?
ହଁ ତମେ ଦେଖ ଫାଷ୍ଟ ତ ଟିକେ ନିଜକୁ ସାଙ୍ଗକୁ ଯିବା କଥା, କାରଣ ନିଜ କଷ୍ଟ ପାଇଁକା ଗୋଟେ ସାଙ୍ଗର ନିମନ୍ତ୍ରଣ ଟାକୁ କ୍ୟାନସଲ କରିବା ମତେ ଲାଗୁଛି ଏଇଟା ଠିକ ନୁହଁ। ବିବାହ ବର୍ଷକୁ ଥରେ ଆସେ, ବର୍ଷକୁ ନୁହଁ, ସେ ଲାଇଫ ଟାଇମରେ ଜଣଙ୍କର ଥର ହୁଏ। ନଁ ବାରମ୍ ବାରମ୍ ହେଇଥାଏ, ସେଥିପାଇଁ ଟିକେ କଷ୍ଟ ହେଲେ, ମତ ଲାଗୁଛି ପଳେଇବା ଟା ବି ଭଲ। କାରଣ- ସେଟା ଗୋଟେ ବନ୍ଧୁ ଟାଇମ ଖାଲିତେ ଗୋଟେ ମତେ ଯଉଟା ସୁଟ୍ କରିଥିବ, ମୁଁ ସେଠିକି ଯିବି ନ ଯିବି ସେଟା ଭୁଲ, ମୁଁ ଏତିକି ବଡ ହିସାବରେ କରିବି ତମେ ଯାଅ, ଖାଅ, ଏଜୟ କର ତାପରେ ଫେର, ଆ ତାପରେ ସହ ସାଙ୍ଗ ମାନଙ୍କ ସହ ବେଶୀ ଡ୍ରି ହେ ମ ନାମ ପିିବନି, କାରଣ ସାଙ୍ଗମାନେ ମିଶିଗଲେ ଗୋଟେ ତା ଜୋସ୍ ପଳେଇଆସେ, ନାଇଁ କିଛି ହବନି, ଇଏ ପି ସେଗୁଡା ଭାରି ବିପଦ।
ହୁଁ
ଯେତେ ଏମିତି ଆଉ
ହୁଁ। ନାଇଁ ମତେ ବି ଲାଗୁଛି ଯେ ମତେ ମୋର ଯିବା ଟା ଠିକ ହବ। ନଗଲେ ସିଏ ବି ଅଭିମାନ କରିବ ଲାଇଫରେ ମୁଁ ପୁଣି ବାହବି ନା ନାଇଁ। ଏ ମୁଁ ପୁଣି ତାକୁ ଡାକିଲା ବେଳକୁ କିଏ ବି ଯଦି ସେତେବେଳେ ନ ଆସୁଥିବ ଯୋଉ ମତେ ବି ଖରାପ ଲାଗିବନି।
ହଁ।
ହଉ ତମେ ରଖ ମୁଁ ଯାଉଚି ଖେଳିବାକୁ ଯିବି ଆଉ। ହଉ ରଖୁଚି।